ହାଲୋ ଆଜ୍ଞା ଆଜ୍ଞା କୁହନ୍ତୁ। ଆଁ।
ଆଜ୍ଞା।
କଣ କରୁଛନ୍ତି? ଆଜ୍ଞା ଆଜ୍ଞା। ଆପଣ ମୁଁ ବର୍ତ୍ତମାନ ଏଇଠି ଭାତ ବସଉଥିଲି ଆଉ। ଆଜ୍ଞା।
ଆମ୍ଭ ଏବେ ଆମ୍ଭ ଗାଁ ର ଯୋଉ ବିଲଟି ଅଛି ସେଠାରେ ଆସି ବସିକିନା।
ଆଜ୍ଞା ଆଜ୍ଞା।
ବସି କିନା ଆମ୍ଭେ ଏବେ ପବନ ଖାଉଛୁ ଆପଣ।
ମୁଁ ବର୍ତ୍ତମାନ ଏଇଠି ରାନ୍ଧିବା ପାଇଁ ଭାରୁଥିଲି ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କର ଆଜି ରନ୍ଧାପାଳି ଅଛି।
ନା ରନ୍ଧା ନାହିଁ ଭାତ ବସଉଛି ମୁଁ ତ ରାନ୍ଧୁନି ମୋର କାମ ଆମର ସବୁ ଭ ଭାଗ ଭାଗ ହେଇଜାଇ ଛି ଜଣେ କରିବ ଭାତ ବସେଇବ ଅଦା ରସୁଣ କାଟିବ ଆଉ ଜଣେ ଯିବ ସଉଦା ଆଣିବା ପାଇଁ। ଆଉ ଜଣେ ରାନ୍ଧିବ ସୋଭାଗ୍ୟ କୁ ଦିଆ ଯାଇଛି ରନ୍ଧା ଦାୟିତ୍ଵ। ସିଏ ନଥିଲା ମୁଁ ରାନ୍ଧଥିଲି ସିଏ ଏବେ ସବୁବେଳେ ରାନ୍ଧୁଛି ମୁଁ। ଜିନିଷ ଆଣିବାର ଅଛି ଆଉ ଆଉ ଡଷ୍ ବିନେ ଡଷ୍ ବିନ୍ ଫୋପାଡ଼ି ବାର ଅଛି ଆଉ ପାଣି ଭରିବାର ଅଛି। ଏଇ ସବୁ କାମ ଆଉ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ରାହୁଲ କେଲା ସାଥୀ କି ରଖିଛନ୍ତି ସେଥିଲାଗି ଏଇ ଯୋଉ କାର୍ଯ୍ୟ ସବୁ କରିପାରୁଛନ୍ତି।
ଆଜ୍ଞା ଆଜ୍ଞା।
ଆପ
ରାହୁଲ କେଲା ସାଥିର ଦୁଇଟି ଯୋଉ ଗୋଡ ଅଛି ତାହା ଦ୍ଵାରା ଆପଣ ଏତେ ସହଜରେ ସବୁ କାର୍ଯ୍ୟ କରିପାରୁ
ଆଜ୍ଞା ଆଜ୍ଞା।
ହାଲୋ ଆଜ୍ଞା ଆମ ସହିତ ଟିକେ କଥା ହୁବ ଭଲ ଭାବରେ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆଉ କଣ କରୁଛନ୍ତି ବର୍ତ୍ତମାନ।
ଆମ୍ଭେ ବର୍ତ୍ତମାନ ଖାଇକିନା ଆସିକିନା ବସିଛୁ ଆପଣଙ୍କ ଭ୍ରାତା ସହ ଯାଇଥିଲୁ। ଚାଉମିିନ ଖାଇଆକୁ।
ଆଜ୍ଞା ଆଜ୍ଞା ଅତି ସୁନ୍ଦର ଭଲ ଭଲ।
ଆପଣ କଣ ଖାଇଚନ୍ତି?
ମୁଁ ମୁଁ ଖାଇଥିଲି ଭାତ ମାଂସ।
ଆପଣ କଣ ପ୍ରତ୍ୟେକେଟି ଦିନ ଭାତ ମାଂସ ଖାଉଚନ୍ତି?
ଆଜ୍ଞା ଶ ରବିବାର ଶୁକ୍ରବାରରେ ଖାଉଚି ଆଉ ଖଟା କାଇଁ ମୋର। ଏସବୁ ଭୁଲିଯାଉଚୁ ମାରିବି ତତେ ଏଠି ଖଟା କାଇଁ।
ହାଲୋ।
ଆଜ୍ଞା ଏରା କଣ କହିବି ତତେ ଦି ତିନିଥର କହିଲି ତୋ ମନ କୋଉଠି ରହୁଚି? ଆଜ୍ଞା ହାଲୋ ହଁ ଆଉ କଣ ହୋର
ନା ଆଉ କଣ ସବୁ ସବୁ ଭଲ?
ହଁ ହଁ ସବୁ ଭଲ ଆଉ ଆଉ କଣ କାଲି ଖାଇବା ତମର?
ହାଲୋ। ହାଲୋ।
ହ ଆଜ୍ଞା କଣ କହୁନାହାନ୍ତି?
ପୁରି କାଲି ଖାଇବା କ କଣ ତମର?
କାଲି ଖାଇବା ଭାତ ଆଉ ପନିର୍ ତରକାରୀ ଆପଣଙ୍କର?
ଆମର ଭାତ ପୁଟଳ ତରକାରୀ।
ଆଜ୍ଞା ବହୁତ୍ ଭଲ ଖାଇବା ବହୁତ୍ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ କଣ ଭାତର ରନ୍ଧା ଶିଖିଚନ୍ତି?
ଆ ଆଜ୍ଞା ଆମ୍ଭେତ ରନ୍ଧା ଶିଖିଚୁ।
ଭଲ ଭଲ ଭଲ।
ଆମ୍ଭେ ଆଜି ପାରାଦୀପ ସମୁଦ୍ର କୂଳ ଯାଇଥିଲୁ।
କଣ ପାଇଁ ଯାଇଥିଲେ?
ଆମ୍ଭେ ଭ୍ରମଣ ଭ୍ରମଣ କରିବାକୁ ଆମ୍ଭ ପାରାଦ୍ୱୀପ ସମୁଦ୍ର କୂଳ ଯାଇଥିଲୁ।
ଯାଇଥିଲେ କଣ ପାଇଁ?
ଭ୍ରମଣ କରିବାକୁ।
ଆଜ୍ଞା ଆଜ୍ଞା ଆ କଣ ଦେଖିଲି ସେଠି?
ଆମ୍ଭେ ସେଠାରେ ଗୋଟଏ
ଜିଓହୋଟଷ୍ଟର କଣ ଦେଖିବ ଆଜ୍ଞା।
ଆମ୍ଭେ ସେଠାରେ ମାଛ ବିଭିନ୍ନ ପ୍ରକାର ଦେଖିଲୁ ଆଉ ଲାଇଟ୍ ହାଉସ୍ ଯାଇଥିଲୁ ହାଲୋ ଆଜ୍ଞା ଶୁଣନ୍ତୁ ଟିକେ ଆପଣ ତ ଶୁଣୁନାହାନ୍ତି।
ଆଜ୍ଞା କୁହନ୍ତୁ କୁହନ୍ତୁ ଏପଟେ ଥିଲି ତ।
ସେଠାରେ ସେଠାରେ ଲାଇଟ୍ ହାଉସ୍ ଯାଇଥିଲୁ। ଆଉ ବିଭିନ୍ନ ପ୍ରକାରର ମାଛ ଦେଖିଲୁ। ଆଉ କଣ ଆପଣ କହୁନାହାନ୍ତି?
ଲାଇଟ୍ ଏଯୋଉ ଉପରକୁ ଯାଇଥିଲେ ସେଢି ସିଢ଼ିରେ ଚଢିକି?
ଆଜ୍ଞା ଆଜ୍ଞା ବିଜୁଳି ବତି ଘରକୁ ଘର ଉପରକୁ ଯାଇଥିଲୁ।
ଆପଣ କଣ ମୋ ଆଉ କାହାକୁ ଦେଖି ଯାଇଥିଲେ କି ଆପଣ ତଳେ ମାସେ ପୂର୍ବରୁ କୋଉ ଭାଇ ଫାଇ ଯାଇଥିଲେକି ଘର ପାଖର?
ଆଜ୍ଞା ଆଜ୍ଞା ଆମ୍ଭ ଘର କତିରେ ଗୋଟିଏ ମୋ ପୁତୁରା ଟିକେ ଯାଇଥିଲା
ଆଜ୍ଞା ଆଜ୍ଞା।
ସେଦିନଠୁ ମୋର ଇଚ୍ଛା ଥିଲା ମୁଁ ନିଶ୍ଚିନ୍ତ ଯିବି ସେଥିଲାଗି ଯାଇଥିଲି। ନା ନା ଆମକୁ ସେ ଡାକିିନଥିଲେ।
ଆଜ୍ଞା ଆଜ୍ଞା।
ସେଥିଲାଗି ଆମ୍ଭେ ପଳେଇ ଯାଇଥିଲୁ ଆମର ସାଙ୍ଗ ପିଲାଙ୍କ ସହିତ ଆମ୍ଭେ ଆମ୍ଭେ ଆମ୍ବର ଯୋଉ ଅଛି ଦି ଚକିଆ ଯାନ ସେଇ ତାକୁ ନେଇକିନା ଆମେ ଯାଇଥିଲୁ। ହଁ କୋହୁନାହାନ୍ତି ଆପଣ।
କଣ କହିବୁ ଏଇଠି ଭାତ ଦେଖୁଚୁ ସିଝିଚି କି ନାହିଁ ଆମେ ଦେଖୁଚୁ ବର୍ତ୍ତମାନ।
ଆଜ୍ଞା ଆଜ୍ଞା ଦେଖନ୍ତୁ ଦେଖନ୍ତୁ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା।
ହଁ ଆଜ୍ଞା ଆପଣ କଣ କହୁନାହାନ୍ତି।
ନା କଣ କହିବୁ କିଛି କୋହୁନି ଆଜ୍ଞା।
ଆଜ୍ଞା?
ଆଜ୍ଞା?
ହଁ ସିଏ ମାଗିକି ଆଣନି।
ଆଜ୍ଞା ଆଜ୍ଞା।
ଆପଣ କେବେ ଚିକେନ ରାନ୍ଧିଛନ୍ତି ମାଂସ
ହଁ ସବୁ ସବୁ ପ୍ରକାର ଖାଦ୍ୟ ଆମେ ରାନ୍ଧି ସାଇଲୁ।
କୁକୁଡା ମାଂସ ଆପଣ ରାନ୍ଧଚନ୍ତି?
ହଁ ରାନ୍ଧିଚୁ ସବୁ ରାନ୍ଧିଛୁ ଆଜ୍ଞା।
ଆପଣ ଜାଣିଛନ୍ତି ମତେ ଟିକେ କହିବେ।
କହିବି କହିବି କଣ ତେଲ ପକେଇବି ତାକୁ ସେ ପକେଇବେ ଜିରା ପୋକେଇବେ।
କେମିତି ହୁଏ ଟିକେ ଜଣେଇବେ ମତେ।
ହଁ ଯେ ତେଲ ଲଗେଇକି ରହିବ ତେଜପତ୍ର ପକେଇବେ ଇଏ କରିବେ ସବୁ ପକେଇବେ ତାପରେ ତା ପିଆଜ ପକେଇବେ ଟମାଟୋ ପକେଇବେ ତେଲ ମସଲା ଜାରିବେ ତେଲ ମସଲା ପକେଇବେ କରିବେ ହେଲା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା। ଆଜ୍ଞା। ଆଉ କଣ କିଛି କୁହନ୍ତୁ?
ଆମେ ଆଉ ଆପଣଙ୍କୁ କଣ କହିବା ଆପଣ ମତେ କୁହନ୍ତୁ କଣ?
ନା ଆଉ ପା କିଛି ନାହିଁ କହିବା ପାଇଁ କଣ କହିବୁ।
ଆଜ୍ଞା ଆଜ୍ଞା।
ଓ ଏ ଅଛି।
ଆପଣଙ୍କ ଭ୍ରାତାଶ୍ରୀ ଏଠାରେ ବସିକିନା ତାଙ୍କର ଦୂରବୀକ୍ଷଣ ଯନ୍ତ୍ର ଦେଖୁଛନ୍ତି।
ଆଜ୍ଞା ଆଜ୍ଞା ଭଲ ଭଲ। ହୁଛିିତ
ଆପଣଙ୍କ ଭ୍ରାତାଶ୍ରୀ ଶୋଇଚନ୍ତି ଏଠାରେ।
ହଁ ଆଜ୍ଞା
ଶୟାନ କରଛନ୍ତି।
ଆଜ୍ଞା।
ଆପଣ ଏବେ କଣ କରୁଛନ୍ତି।
ଓୟା। ଓ ୟ
ଆଜ୍ଞା?
ଆଉ କଣ କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି।
ଆଜ୍ଞା ଆଜ୍ଞା ଏଇ ଗି ବ୍ୟସ୍ତ ଅଛି ତ ଟିକେ। ଏ ଯାହୋଉ କଣ କରିବେ ଇଏ କରିବେ।
ଆମ୍ଭେ ଆଉ ଆପଣଙ୍କୁ କଣ କହିବୁ।
ତାକୁ ଲାଗେନା ଲାଗେନା ତାକୁ ସବୁ ବେଲେ ଲାଗୁଚୁ ତା ଦେହେ।
ଆଜ୍ଞା ଆପଣ ମତେ କଣ କୋହୁନାହାନ୍ତି।
ନା କଣ କହିବୁ କିଛି କହୁନୁ।
ଆପଣ ଆମଠୁ ବଡ ନିଶ୍ଚିନ୍ତ ଆପଣ କଣ କହିବେ ଆମ୍ଭେ ଆପଣଠୁ କିଛି ସି କିବୁ
ଆଜ୍ଞା।
କିଛି ଶିଖିବା ଜିନିଷ କୁହ ତି ଆମ୍ଭେ ଆଉ କିଛି ଯି ଯେତିକି ଯାହା ଜାଣିଚୁ ଆମ୍ଭେ ଆପଣଙ୍କୁ ଜଣେଇ ସାରିଚୁ। ଆପଣ ଜଣା
ତୁ ସବୁଥିରେ କାଇଁ ଆସି ସବୁଆଡେ ଲାଗୁଛୁ ଆଜ୍ଞା।
ଆପଣ
ଆଜ୍ଞା ତା ତା ଜିନିଷ ରେ ଯାଇକି ଲାଗେ ମୋସହ ଲାଗେନା ଲାଗେନା ଭାଙ୍ଗିଯିବ ସବୁ ବେଳେ କଣ ତା ଦେହରେ ଲାଗୁଚୁ ଏଇଟା କଣ ଖେଲିବା ଜିନିଷ?
ଆଜ୍ଞା ଆପଣ ଆ ଡିଷ୍ଟର୍ବ ହଉଚନ୍ତି କାଇଁ?
ରହୁଚି ଆଉ କଣ କରିବା?
ଆପଣଙ୍କ ପାଖେରେ କିଏ ଅଛି କି? ଆପଣଙ୍କ ପାଖେରେ
ପିଲାମାନେ ଅଛନ୍ତି ହେଟି। ଯା ବାହାର ଯା ଖେଳିବୁ ଉଁ
ଛୋଟ ପିଲା।
ହୁଁ।
ଛୋଟ ପିଲା କେମିତି ଆପଣଙ୍କ
ଯା ତଳେ ଯାଇ ଖେଳିବୁ ବଡ ପିଲା ଙ୍କ ସହିତ ମିଶି ଯାହା ତଳେ ଖେଳିବୁ। ଆଜ୍ଞା ଆଜ୍ଞା ଏ ସିଏ ରହୁଚନ୍ତି ତ
ସିଏ ଆପଣ ହୁଁ।
ସେ ମୁଣ୍ଡ ମୁଣ୍ଡ ଖାଉଚି ଛୁଆ ଟା ମୁଣ୍ଡ
ଛୁଆ ଟା ତମ ଆପଣଙ୍କ ମୁଣ୍ଡ ଖାଉଚି। ଛୁଆଟା ଆସିକି କଣ କରୁଚି ସବୁବେଳେ?
ହାଁ।
ଛୁଆଟା ଆସିକି କଣ କରୁଚି ସେବୁବେଳେ?
ଏଇ ସବୁ ଜିନିଷ ଆସି ଲାଗୁଚି ହାତ ଫାତ ମାରୁଚି।
ମାରିଦେବେ ଗୋଟେ ଗେଇଠା ଏକାଥରେ ଆଉ କୋଉ ଦିନ ଲାଗିବନି।
ଆଜ୍ଞା ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆପଣ ବଡ ହେଲେ କଣ ହେବାକୁ ଚାହୁଁଚନ୍ତି?
ବଡ ହେଲେ ବଡ ହେଲେ କଣ୍ଟେ ଭାବିଆ ହବ ତମେ କଣ ହବ?
ଆଜ୍ଞା।
ତମେ କଣ ହବ?
ଆମ୍ଭେ ବଡ ହେଲେ ଆମର ଯୋଉ ଅଛି ବଲ୍ ବ୍ୟାଟ ଟିମ୍ ଇଣ୍ଡିଆ ସେଥିରେ ଆମେ ଭାରତରେ ଖେଳିବାକୁ ଚାହୁଁଚୁ।
ଆଜ୍ଞା ଆଜ୍ଞା।
ଆପଣ?
ଭଲ। ଆଜ୍ଞା। ଭାଜା ବାହାରେ ଜା ଖେଳିବୁ ଜା। ବାହାରେ ଯା ଖେଲିବୁ ଯା ଯା ବାହାରୁକୁ ଯା।
ଆପଣ କଣ ହେଇବାକୁ ଚାହୁଁଚନ୍ତି?
କାହିଁ ତା ଉପୁରୁ ସବୁବେଳେ ଜିନିଷଟା ନଉଚି ନେଇଯିବ ନଇଯିବ ନା। କବାଟ ଦେଇଦିଅ ତାକୁ କହୁଚି ସବୁବେଳେ ସବୁତିରେ ଲାଗୁଚି ନେଇଯିବ କଉତି ତାକୁ ନେବି। ମୁଣ୍ଡ ଖରାପ କରୁଛି। ପୁରେଇବୁନି ତାକୁ ପୁରେଇବୁନି କହିଦେଲି କବାଟେ ଦବୁ।
ଆଜ୍ଞା ଆଜ୍ଞା ଛୋଟ ବାଳକଙ୍କୁ ଜମା ଆପଣଙ୍କ ରୁମ୍ ରେ ପୁରେଇବେନି ଭାଙ୍ଗି ଦେଇ ପଳେଇବେ କିନ୍ତୁ ନିଜେ ବସି କାନ୍ଦିବେ। ତମର ଜିନିଷ କ୍ଷତି କରିବେ କିନ୍ତୁ ନିଜେ କାନ୍ଦିବେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଆଉ ଆଜ୍ଞା ଭାଇ ରହୁଛି ଆଜ୍ଞା।